ହାଲୋ।
ହଁ ବନ୍ଧୁ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ବନ୍ଧୁ। ମୁଁ କହୁଥିଲି ନା ଆପଣଙ୍କର ଶବ୍ଦ କିଛି ନା କିଛି ଅସୁବିଧା କରିବ ହେଇ କରୁଛି ପରା।
ଅ ସେଇଟା କରୁଛି?
ହଁ ଟିକେ ଟିକେ ଆଉ ମାନେ ଏତେ ଭଏସ୍ କ୍ଲିୟର ଶୁଭୁଚି ଯେ ମୋତେ ଲାଗୁଚି ଯେମିତି। ମୁଁ ଆପଣଙ୍କୁ ଆପଣଙ୍କ ସହ ଚାରି କେ କ୍ଵାଲିଟିରେ କଥା ହଉଚି।
ଆଚ୍ଛା ଆଚ୍ଛା ମାନେ ସତରେ ନା କଣ?
ହଁ ପରା।
ଆଚ୍ଛା ଏବେ
ଏବେ ମଧ୍ୟ ସେମ୍ ସମାନ ପରିସ୍ଥିତି ଅଛି ତଥାପି କିଛି କଥା ନାଇଁ ସେସବୁ ମୁଁ ସମ୍ଭାଳି ଦେବି ଆପଣ କୁହନ୍ତୁ କଣ ପାଇଁ ଆଜି କଣ କଲ୍ କରିଦେଲେ ଏମିତି ହଠାତ୍?
କିଛି ନାଇଁ ତମ କଥା ମନେ ପଡ଼ିଲା ଟିକେ ସେଥିଲାଗି ମୁଁ କରିଦେଲି ଆଉ।
ଓହୋ ଯାହା ହଉ ମୋ କଥା ଏମତି କେଏତି ଆଜି କେମତି ଏତେ ଦିନ ପରେ ମନେ ପଡ଼ିଚି ଶୁଣିକି ଟିକେ ଖୁସି ଲାଗିଲା।
ମତେ ବି ଖୁସି ଲାଗିଲା ଆଉ କଣ କରୁଛନ୍ତି?
ମୁଁ ଏଠି ବସିକି ଟିକେ ମାନେ କ୍ରୀଡ଼ାଙ୍ଗନରେ ଖେଳୁଥିଲି ଆମ ରାମନାମ୍ ଗାଁକୁ ଆସିଥିଲି ଆଉ।
ଆଚ୍ଛା ଆଚ୍ଛା ରାମନାମ ଗାଁକୁ ଯାଇଥିଲେ ସେଠି କଣ କେତ ତେଟା କେତେଟା ପିଲା ଦେଖିଲେ?
ସେଠି ତ ଜମାରୁ ଆଠଟା ପିଲା ହିଁ ଅଛନ୍ତି ଆମର ଚାରି ଜଣ ଶ୍ବନ୍ ଆମର ତିନି ଜଣ ବନ୍ଧୁ ତାଙ୍କର ଚାରି ଜଣ ବନ୍ଧୁ ଆମେ ସେଇଠି ଖେଳାଖେଳି ହଉଚୁ କ୍ରୀଡ଼ାଙ୍ଗନରେ ଆଉ।
ଆଚ୍ଛା ଆଚ୍ଛା ହଁ ସେଟା ବି ଠିକ୍ କଥା। ଆଉ ଆମ ଘର ଆଡ଼ୁକୁ କେବେ ଆସନ୍ତୁ?
ଆପଣଙ୍କ ଘର ଆଡ଼କୁ ଯିବା ପାଇଁ ଏବେ ଟିକେ ସମୟ ଅଛି ଏବେ ତ ରାମନାମ୍ ବିଲ୍ ମାନେ ଗାଁକୁ ଆସିଛୁ। ତାପରେ କିଛି ସ କିଛି ସମୟ କି କିଛି ଦିନ ଗଲେ ଆପଣଙ୍କ ଗାଁକୁ ମଧ୍ୟ ଯିବାର ଅ ମାନେ ଯୋଜନା ଆମେ କରିବୁ ଆଉ।
ଆପଣ ଯୋଜନା କରୁ କରୁ ଆମେ ଆଉ ଏଠି ନଥିବୁ।
ଆରେ ହଁ ହଁ ତା ମଧ୍ୟ ସତ କଥା ଆପଣ କଣ ଘର ଚେଞ୍ଜ କରିବେ ବୋଲି ମୁଁ ଶୁଣିବାକୁ ପାଇଥିଲି କିନ୍ତୁ ତାହା ମୋର ମନେ ନଥିଲା ଯାହା ହଉ ଆପଣ ମନେ ପକେଇଦେଲେ ମୁଁ ମୋ ବନ୍ଧୁ ମାନଙ୍କ ସହ କହିକି ଆପଣଙ୍କ ଗାଁ କ ଆପଣଙ୍କ ଯୋଉ ଆପଣଙ୍କ ଗାଁ ନାଁଟି କଣ ତ ମୋର ମନେ ପଡ଼ୁନି ଟିକେ ରହିଲେ ଟିକେ ରୁହ ତୁ ମନେ ପକେଇ କହୁଚି ମୁଁ।
ଆରେ କିଛି କଥା ନାହିଁ ସେମିତି ବି ଆପଣ ଚାହିଁଲେ ଏବେ ଆସିବାର ଲାଗି ଆସିପାରିବେନି କାହିଁକି ଜାଣିଛନ୍ତି?
କାହିଁକି?
ଆରେ ଆମ ଘର ସାମ୍ନାରେ ଯୋଉ ପୋଲଟି ନାହିଁ ସେ ପୋଲଟି ଭାଙ୍ଗି ଯାଇଛି। ସେଇଟା ବି ଟିକେ ବାଗା ବାଗି ଚାଲଛି
ଓହଁ ହଁ ନିଶ୍ଚିନ୍ତ ନିଶ୍ଚିନ୍ତ ମୁଁ ଦେଖୁଥିଲି ଖବରକାଗଜ ଦେଖୁଥିଲି କି ଏବେ ଆପଣଙ୍କ ଘର ପାଖର ସେ ପୋଲଟି ଭାଙ୍ଗି ଯାଇଛି ବୋଲି ତେଣୁ ସେଠାରେ କିଛିଟା ଲୋକଙ୍କର ମଧ୍ୟ ମାନେ କିଛି ହ ମାନେ ଅସୁବିଧା ହୋଇଥିଲା ବୋଲି ମଧ୍ୟ ମୁଁ ଦେଖିଥିଲି।
ନାଇଁ ନାଇଁ ଅସୁବିଧା ଆଉ କଣ ସେଇ ତ ଏବେ ବାଗା ବାଗି ଚାଲିଛି ଗୋ ଗୋଟେ ପଟ ସାଇଡ଼ ରେ ଖାଲି ଛାଡ଼ୁଛନ୍ତି କି ଯିବା ଆସିବା ଲାଗି ସେଇ ଲାଗି ଟିକେ ଅସୁବିଧା ହଉଛି ଆଉ କଣ।
ଓହୋ ଆଉ ସରକାରୀ ବସ୍ ସବୁ ସେ ସେ ସବୁ ପଟେ ଯାଉଛି ନା ଯାଇପାରୁନାହିଁ?
ନାଇଁ ନାଇଁ ସରକାରୀ ବାହାନ କିଛି ଚାଲି ପାରୁନାହିଁ। ଖାଲି ଗୋଟେ ପଟେ ବାଟ ବୋଲି ଟିକେ ଭିଡ଼ ଅଧିକ ହଉଛି ଆଉ।
ଓହୋ ସରକାରୀ ବାହାନ ଯଦି ଚାଲି ପାରୁନାହିଁ ତେବେ ସେ ପୁଣି କୋଉ ପଟ ବାଟ ଦେଇ ଆସୁଛି।
ସେଫ୍ ମାନେ ଯାଉଛନ୍ତି ଆମର ପୋଖରୀ ପୁଟ ପାଖରେ ଗୋଟେ ବାଟଟି ଅଛି ଯୋଉଟା କି ସିଧା ସେ ପଳାସ ପଲି ରେ ବାହାରୁଛି ବୁଝୁଛନ୍ତି?
ଓହୋ ଏପରି କଥା ନୁହେଁ କି ମୁଁ ତ ଏହା ବିଷୟରେ ଜାଣି ହିଁ ନଥିଲି।
ହୁଁ ହୁଁ ସେଇଆା ତ ସରକାରୀ ତାପରେ ଦେଖିବାକୁ ଗଲେ ତ ପୋଲ ଟି ଆମର ବହୁତ ବର୍ଷର ପୋଲ ଏବେ ସେଇଟା ଅଧିକା ଯେହେ ତୁ ବର୍ଷ ହେଇଗଲାଣି ତ ଟିକେ ଖରାପ ହେଇଯାଇଛି ସେ ଏବେ ମରାମତି ଚାଲିଛି ଆଉ।
ଓହୋ ହଁ କହିବାକୁ ଗଲେ ଏସବୁ ଉପରେ ମଧ୍ୟ ନିଶ୍ଚିନ୍ତ ରୂପରେ ମାନେ ଯତ୍ନ ଧ୍ୟାନ ନବା ଦରକାର। କାରଣ କେତେ ବର୍ଷ ହେଲାଣି ପୁରୁଣା ହେଇଗଲାଣି ନା ବ୍ରିଜ ଟି। ତେଣୁ ଆଉ ଯତ୍ନ ନନେଲେ କିପରି ହବ।
ସେଇଟା ତ ଠିକ କଥା ଏବେ ତାପରେ ଦେଖିବାକୁ ଗଲେ ପୋଲ ତିଆରି ବି ବହୁତ କଷ୍ଟକର କାମ ନା ବୁଝନ୍ତୁ ଟିକେ।
ହଁ ହଁ ପୋଲ ତିଆରି ତ ନିଶ୍ଚିନ୍ତ ବହୁତ କଷ୍ଟକର କାମ ଅଟେ।
ତାପରେ ପୋଲ ତିଆରିରେ କେତେ ଲୋକ ଆସିବେ କେତେ କହିଗଲା ଭଳି ଯାନବାହାନ ଆସିବ ଯନ୍ତ୍ରଗୁଡ଼ିକ ଆସିବ। ସିମେଣ୍ଟ ବାଲି କେତେ କଣ ଦରକାର ଫୁଲ ତିଆରି ପାଇଁ ଆପଣ ଜାଣିଛନ୍ତି।
ଆଜ୍ଞା ଆଜ୍ଞା ବହୁତ ଗୁଡେ ସେଠାରେ ମାନେ ବାଲି ସିମେଣ୍ଟ ଏବଂ ପଇସା ଏବଂ ସେଠାରେ ଯୋଉ କାରିଗର ମାନେ ଅଛନ୍ତି ତାଙ୍କର ମଧ୍ୟ ଦିନକା ମଜୁରୀ। କେତେ କଣ ଖର୍ଚ୍ଚ ହୁଏ ସରକାରଙ୍କୁ ଏଥିପ୍ରତି ମାନେ ବହୁତ ଆର୍ଥିକ ରୂପରେ ବହୁତ ଖର୍ଚ୍ଚ ପଡ଼ିଥାଏ।
ସେଇଟା ତ ଠିକ କଥା ନହେଲେ କଣ ପୋଲ ମରାମତି କ କରିବା ମାନେ। କଣ ମାନେ ତାଙ୍କର କଣ ଦରକାର ସେ ତ ଚାହିଁଥିଲେ ଗୋଟେ ନୂଆ ପୋଲ ବି ତିଆରି କରିପାରିଥାନ୍ତେ। କିନ୍ତୁ ଯେହେତୁ ଅଧିକା ପଇସା ଖର୍ଚ୍ଚ ହେଇଯାଉଛି ଗୋଟେ ପୋଲ ତିଆରି କରିବାରେ ତାଠୁ ଭଲ ତ ପୁରୁଣା ପୁଲକୁ ବାଗେଇଥିଲେ ସେ ଆହୁରି ବହୁତ ବର୍ଷ ଚାଲିବ।
ନିଶ୍ଚିନ୍ତ ନିଶ୍ଚିନ୍ତ ଆଉ ସେଇ ପୋଲର ଯେକ ଯେକୌଣସି ପଇସା ବି ଯାହା। ଖର୍ଚ୍ଚ ହବ ତାହା ଆଗାମୀ ଦିନରେ ପୁଣି ବସୁଲ ମଧ୍ୟ ହେଇଯିବ।
ଆଜ୍ଞା ଆଜ୍ଞା ଆପଣ ଠିକ କଥା କହିଲେ। ଆଉ ଆମର ତ ପୋଲ ତଳେ ଗୋଟେ ରେଳ ଯା ଯିବା ପାଇଁ ବାଟ ବି ଅଛି।
ଆଜ୍ଞା ଆଜ୍ଞା ସେ ଜାଗାଟା ତ ମୋର ବହୁତ ମନପସନ୍ଦର ଜାଗା।
ଆଜ୍ଞା ଆଜ୍ଞା। ଏଇଠି କେତେ ଲୋକ ଖୁବ ଖୁସିରେ ରେଳ ଦେଖନ୍ତି ଆପଣଙ୍କୁ କେମିତି ବୁଝାଇବି।
କେତେ ମନ ଖୁସିରେ ମୁଁ ସେଠି ରେଳ ତ ଦେଖିବାକୁ ଯାଏନି ହେଲେ ବହୁତ ଭଲ ଲାଗେ ସେଠାରେ।
ହଁ ହଁ ଆପଣ କେବେ ରେଳ ଗାଡିରେ ବସିକି କୋଉଠି ଯାଇଛନ୍ତି।
ହଁ ମୁଁ କେବଳ ଥରେ ହିଁ କେବଳ ପୁରୀରୁ ଆସିବା ସମୟରେ ଭୁବନେଶ୍ୱରକୁ ମାନେ ଅତିକ୍ରମ କରୁଥିଲି ତ ସେଇ ସମୟରେ ହିଁ ମୁଁ କେବଳ ଗୋଟେ ଥର ପ୍ରଥମ ଥର ଭାବରେ ଟ୍ରେନରେ ବସି ଆସିଥିଲି ତାହା ପୁଣି ଏଇ ବର୍ଷରେ ହିଁ।
ଆଚ୍ଛା ଏଇ ବର୍ଷରେ କେବେ ଯାଇଥିଲା ଆପଣ ପୁରୀ ଆମକୁ ତ କାହିଁ କହିନାହାନ୍ତି।
ନା ନା କଥା କଣ କି ଆମେ ହଠାତ୍ ପୁରୀରୁ ବାହାରିଥିଲୁ ଏଇ କିଛି ଦିନ କିଛି ମାସ ପୂର୍ବରୁ ମୋ ମଉସାଙ୍କର ମୋର ଯାଇଥିଲୁ। ତେଣୁ ଆମେ ସେଠାରେ ଯାଇ ସେଠାରେ ବୁଲାବୁଲି କରି ଆସିଲା ବେଳେ ବସରେ କଣ ଆସିବୁ ଟ୍ରେନ୍ ଏକ୍ସପିରିଏନ୍ସ ଟିକଏ ନେବା ପାଇଁ ପଳେଇ ଆସିଥିଲୁ।
ଆଚ୍ଛା ଆଚ୍ଛା ଏବେ ବୁଝିଲି ଆପଣ ତାହେଲେ ଟ୍ରେନ ମାନେ ରେଳ ର ଅଭିଜ୍ଞତା ନବା ଲାଗି ତାହେଲେ ଆପଣ ପଳେଇ ଆସିଥିଲେ ନାଇଁ କି।
ଆଜ୍ଞା ଆଜ୍ଞା ମୁଁ ତା ପୂର୍ବରୁ କେବେ ଟ୍ରେନରେ କେବେ ବସି ନଥିଲି। କେବଳ ଯାହା ମାନେ ଟ୍ରେନ ଭିତରକୁ ଥରେ ଯାଇକରି ପୁଣି ପଳେଇ ଆସିଥିଲେ କିନ୍ତୁ କେବେ ବୁଲିବାକୁ ମାନେ କୁଆଡେ ଯାଇନଥିଲି ତେଣୁ ସେଇସ ତାରି ଟିକେ ବୁଝିବା ପାଇଁ କେମିତି କଣ ଲାଗେ କେମିତି କଣ ନାହିଁ ସେଇ ସବୁ ଟିକେ ପାଇଁ ପଳେଇଥିଲୁ ଆଉ।
ଠିକ କଥା ଠିକ କଥା। ଆମେ ବି ଯଦି ତାହେଲେ କେବେ ଯିବା ତାହେଲେ ଦେଖି ରେଳରେ କେବେ ଗୋଟେ ଚାଲିଯିବା ପୁରୀ ଆଉ କଣ କଣ କହୁଛନ୍ତି।
ନିଶ୍ଚିନ୍ତ ମୁଁ ତ ପୁରୀ ଯିବା ପାଇଁ ସବୁବେଳେ ରାଜ୍ୟ ଅର୍ଥାତ ମୁଁ ତ କହୁଛି ପୁରୀ ରହିଯିବାକୁ। ହେଲେ ସେଠାରେ ରହିବା ପାଇଁ ବହୁତ ପଇସା ଦରକାର। ଯାହାକି ଏବେ ତ ନାହିଁ ସେଥିପାଇଁ ଏବେ ଟିକେ ଯାଇ ହେଉନାହିଁ କିନ୍ତୁ ମନ ବହୁତ ଅଛି ସେ ପୁରୀ ଯିବା ପାଇଁ ଟିକେ।
ଠିକ କଥା କହିଛନ୍ତି ଆପଣ ଆଉ ଆପଣ କେବେ ଉଡ଼ାଜାହାଜରେ ବସିଛନ୍ତି।
ଉଡ଼ାଜାହାଜରେ କେବେ ବସିବା କଥା କଣ ଉଡ଼ାଜାହାଜକୁ ମୁଁ କେବେ ପାଖରୁ ମଧ୍ୟ ଦେଖି ନାହିଁ।
ଓହୋ ଆପଣଙ୍କ ଅବସ୍ଥା ବି ତାହେଲେ ମୋ ଭଳି କିନ୍ତୁ ମୁଁ ଉଡାଜାହାଜ କୁ ମାତ ତୋର ଦୁଇ କିଲୋମିଟର ଦୂରରୁ ଦେଖିଚି।
ଓହୋ ଯାହୋଉ ଆପଣ ଦୁଇ କିଲୋମିଟର ଦୂରରୁ ଦେଖିଚନ୍ତି କିନ୍ତୁ ମୁଁ ପ୍ରାୟ ସେଇ ଚାରିରୁ ପାଞ୍ଚ କିଲୋମିଟର ଦୂରରେ ଅର୍ଥାତ ଉଡିବା ସମୟରେ ହିଁ ଦେଖିଚି କେବଳ।
ମୁଁ ତ ସେଇ କଥା କୋହୁଚି ଆମ ଘର ପାଖକୁ ଯଦି ଆପଣ ପଳେଆସନ୍ତେ ତାହେଲେ ଆପଣଙ୍କୁ ଦୁଇ କିଲୋମିଟର ହିଁ ଲାଗନ୍ତା ଉ ଉପରକୁ ଅନେଇବେ ମାତ୍ର ଦୁଇ କିଲୋମିଟର ଉପରେ ଏରୋପ୍ଲେନଟି ଯାଉଥିବ।
ହଁ ହଁ ନିଶ୍ଚୟ ନିଶ୍ଚୟ ତା ତ ମୁଁ ନିଶ୍ଚୟ ଦେଖିଚି ଏବଂ ଆମ ଯେତେବେଳେ ଆମେ କଲେଜ ପଢୁ ଥୁଲୁ ସେ ସମୟରେ ମଧ୍ୟ ସେଇ କହିବାକୁ ଗଲେ ଦୁଇ କିଲୋମିଟର କି ତାଠାରୁ ମଧ୍ୟ କମ ହାରୁ କମ ମାନେ ଦୂର ତାରେ ଆମ ଉପର ଦେଇ ମାନେ ଏରୋପ୍ଲେନ୍ ଗୁଡିକ ଯାଏ ଯେ ଆମେ ସବୁ ସାଙ୍ଗମାନେ ମିଶିକରି ଦେ ଖୁ।
ସେଇଟା ତ ଠିକ କଥା ଆମ କଲେଜ ପଛପଟକୁ ଯଦି ଆପଣ ପଳେଇବେ ତାଲେ ସେଠୁ ତ ଆପଣ ଗୋ ଟେ ହି କିଲୋମିଟର ଦୂରରୁ ଆପଣ ଉଡାଜାହାଜ ଦେଖିପାରିବେ।
ହଁ ଆପଣଙ୍କର ଆଉ ଆମ କଲେଜ କେତେ ଦୂରତା କି ଏପରି
ନାଇଁ ନାଇଁ ଆମ କଲେଜ ଟିକେ ଆପଣଙ୍କ କଲେଜଠୁ ଅଧିକ ଦୂର ଯେ କିନ୍ତୁ ଆମର ଟିକେ ଉଡାଜାହାଜର ଯୋଉ ବିମାନବନ୍ଦର ଅଛି ତାକୁ ଟିକେ ଅଧିକା ପାଖ। ମାନେ ତାଙ୍କର ଯୋଉଟା ଅଛି ଉଡାଜାହାଜ ଯୋଉ ରାସ୍ତାରେ ଉଡେ ସେ ରାସ୍ତାଟି ଆମର ମାନେ ବିଲ ସାଙ୍ଗରେ ଲାଗିକି ଅଛି। ଗୋଟେ ଖାଲି ଆପଣ ଯଦି ସେ ପାଚେରୀ ଡେଇଁକି ଯିବେ ସେପଟେ ଆପଣଙ୍କର ବିମାନବନ୍ଦର
ହଁ ହଁ ନିଶ୍ଚୟ ନିଶ୍ଚୟ ଏହା ତ ମୋର ମନେ ହିଁ ନଥିଲା ଏବେ ମୋର ଯାହୋଉ ମନେ ପଡିଗଲା ଧନ୍ୟବାଦ ସେଇଥିପାଇଁ ମନେ ପକେଇଥିବାରୁ ମତେ।
ଆପଣ ଯଦି ସେ ଉଁ ସ୍ ତାଙ୍କ ଯ କହିବାକୁ ଗଲେ ଆପଣ ଯଦି ମୁଁ ତ ଯୋଉ କଣ କହିଲେ ବିଦ୍ୟାଳୟ ପଛରେ ଛିଡା ହେବେ ତାହେଲେ ଆପଣଙ୍କ ଦେହରେ ଉଡାଜାହାଜର ପବନ ବି ବାଜି ପାରିବ।
ହଁ କିନ୍ତୁ ସେ ସେ ସମ୍ଭବତ ସଳି ସେ ସପ ମାନେ ସେ ଇଏ ତ ମୁଁ ମଧ୍ୟ ଅନୁଭବ କରିଅଛି।
ସେଇଟା ତ ଠିକ କଥା କିନ୍ତୁ କଣ କରିବା ଆଉ ଟିକେ ବଡ ହେଇଗଲେ ଆମେ ନିଜେ ବି ଉଡାଜାହାଜରେ ଯାଇପାରିବା।
ନିଶ୍ଚୟ ନିଶ୍ଚୟ କିନ୍ତୁ ଦେଖାଯାଉ ସେ ଦିନ କେବେ ଆସୁଚି।
ମୁଁ ତ କୋହୁଚି ଉଡାଜାହାଜରେ ଆମେ ଯଦି ଆମେ ପାନାଜୀର ବିମାନ ବନ୍ଦର କୁ ଗଲେ ତାହେଲେ ଅଧିକା ଖୁସି ଲାଗିବ।
କୋଉ ବିମାନ ବନ୍ଦର?
ପାନାଜୀର ବିମାନ ବନ୍ଦର ଯୋଉଟା କିି ଆମର ଉଁ ଗୁଆ ଓ ଗୋଆରେ ଅଛି।
ଓହୋ ତାହା ବିଷୟରେ ମୁଁ ଏତେ କିଛି ମାନେ କହିବାକୁ ଗଲେ ମୁଁ ଜାଣିନାହିଁ ହୋଉ ଦେଖିବା ଯଦି ଆପଣ ଯଦି ଏତେ ବିଷୟରେ ଜାଣିଛନ୍ତି ତେବେ ଆପଣଙ୍କ ସହ ଗଲେ ନିଶ୍ଚିତ ବୋହୁତ ଭଲ ହୁଅନ୍ତା।
ମତେ ବି ଆପଣଙ୍କ ସହ ଗଲେ ଖୁସି ଲାଗିବ କିନ୍ତୁ କଣ କରିବା ଦେଖିବା କଣ ହୋଉଛି ଆଗକୁ।
ମୁଁ ଭାବୁଥିଲି ଟିକିଏ ରାତିରେ ରାତିରୁ ମାନେ ଉଡ଼ାଜାହାଜରେ ବସି ଦିନରେ ଆମେ ଯଦି ବରହମପୁରରେ ଓଲହାନ୍ତେ ତେବେ ସେଠାରେ ସକାଳ ଜଳଖିଆ ଖାଇବାକୁ ମିଳନ୍ତା ଯାହାକି ଭାରି ସୁଆଦ ଲାଗେ।
ହଁ ବରହମପୁରର ଜଳଖିଆ ତ ବୋହୁତ ସୁଆଦ କିନ୍ତୁ କଣ କରିବା ଆପଣ ଯଦି ଉଡା ଜାହାଜରେ ଯିବେ ଆପଣଙ୍କୁ ଡେଇଁବାକୁ ପଡିବ ଅଧା ବାଟରୁ ନହେଲେ ଆପଣ ବରହମପୁରରେ ପହଞ୍ଚି ପାରିବେନି।
ଠିକ୍ ଅଛି ଡେଇଁବାକୁ ପଡ଼ିବ ଯଦି ଡେଇଁବା ସେଥିରେ କଣ କଥା ଅଛି ଆମ ଆମେ ତ ନିଜେ ତ ଆପଣ ଜାଣିଛନ୍ତି ଆମେ ମାଗଣା ଅଗ୍ନିରେ କେତେ ଡେଇଁଚୁ।
ହଁ ସେଇଟା ତ ଠିକ କଥା ମାଗଣା ଅଗ୍ନିରେ ତ ଆପଣ ବୋହୁତ ଥର ଡେଇଁଛନ୍ତି ଉଡାଜାହାଜରୁ। ଛାଡ ଆଉ କଣ କରିବା। ହୋଉ ତାପରେ ଦେଖିବା ଆପଣଙ୍କ ସହ କ-କେବେ ଦେଖା ହେଲେ ଭଲରେ ବସି ଦିନେ କ କଥା ହବା ଚାଆ ଫାଆ ଧରିକି କଣ କହୁଚନ୍ତି?
ହଁ ନିଶ୍ଚୟ ନିଶ୍ଚୟ କିନ୍ତୁ ଗୋଟେ ଏଠି ଅସୁବିଧା କଣ ନା ମୁଁ ଆଉ ଚାଆ ମାନେ ମାନେ କହିବାକୁ ଗଲେ ଏତେ ମଧ୍ୟ ପିଉନଥିଲେ ଆଗରୁ। ଏବେ ତ କହିବାକୁ ଗଲେ ଜମାରୁ ଛାଡି ହିଁ ଦେଇଛି ତେଣୁ ମତେ ଚା ଏସବୁ ଭଲ ଲାଗୁନାହିଁ। କାରଣ ମାନେ କ ମାନେ ଭଲ ତ ଲାଗେ ହେଲେ ବେଳେବେଳେ ପିଇଦିଏ କିନ୍ତୁ ମୋର ପତ୍ନୀ ମନା କରିଥିଲେ। ତେଣୁଁ ମୁଁ ଆଉ ପିଏ ନାହିଁ ଆଉ।
ଆଚ୍ଛା ଆଚ୍ଛା ବୁଝିଲି ହଉ ତାହେଲେ ଠିକ ଅଛି। ମୁଁ ରଖୁଛି ନମସ୍କାର ବନ୍ଧୁ।
ହୁଁ ନମସ୍କାର ନମସ୍କାର।